କଲାବେଳୁ କ ଖାଲି କଟି ଯାଉଛି।
ହଁ କଟି ଯାଉଛି।
ହଁ ତ କେମିତି ହବ ପୁଣି।
ନ ମିିନଟ ନା ସେଇଟା ଟେନ୍ ମିନିଟ୍ ହଉଚି ମୋର ସେଟା ଅଟୋମଟିକ କଟି ଯାଉଛି। ଆମେ ଷ୍ଟେ କରିବା ଦେଖିଆ।
ନଉନିିତ ଟୋଟାଲି।
ହୁଁ ହୁଁ।
ଏମିତି ହେଲେ ତ ହବନି ଟୋଟାଲି।
ମୋର ବି କଟି ଯାଉଛି ନା ସବୁଗୁଡା।
ତିନି ଥର ତ ମୋର ଏମିତି ହେଇସାରନ୍ତାଣି କମ୍ପ୍ଲିଟ।
ହୁଁ ହଉନି କଣ ପାଇଁ।
ହଁ ତ ସେଇଆ ହିଁ କଥା କଣ ହଉଛି ଗୋଟେ ପ୍ରୋବ୍ଲେମ ଆଉ।
ହୁଁ ହୁଁ। ଆଉ କଣ କୁହ ଆଉ ଗୋଟେ କଣ ଗୋଟେ କହୁଥିଲି ହଁ ଗୋଟେ ଜମ୍ ମାନେ ଆଉ ଗୋଟେ ଫୁଲ ଅଛି ଯୋଉଟା ପୁରା ପୁରା ହେଲ ୟେଲୋ ହେଇଚି ପୁରା ୟଲୋ ଟା ତାର ମାନେ ଗଛ ସରୁ ସରୁ ଗଛ ଆଉ ସେ ତା ଗଛଡ଼ା ହଉଚି ମାନେ ତାର ପତ୍ର ଗୁଡା ସରୁ ସରୁ ସେଟା କି ଗଛ
ହେ ବା ଗେଣ୍ଡୁ ଅଛ ବୋଧେ
ନାଁ ସେଟା ହଉଚି କନିଅରି ଗଛ କନିଆରି କନିଆରି ଫୁଲ।
ହଁ-ହ-ହ।
ଆଉ ଗୋଟେ ଫୁଲ ଅଛି ତା ବାସ୍ନା ପୁରା ବହୁତ୍ ବଢିଆ ଛୋଟ ଫୁଲ। ଛୋଟ ଗଛ ମାନେ ପୁରା ରାଉଣ୍ଡ-ରାଉଣ୍ଡ ମାନେ ଗୋଲ୍-ଗୋଲ୍ ଫୁଲ ପୁରା ଧଳା ସେଟା
ତାର କଣ ହଉଚି ଏମ୍ତି ଗୋଟେ ଅସୁବିଧା ହଉ ହାଲୋ।
ହଁ।
ଆଉ କଣ କୁହ?
ଆଉ ତମେ ଆଜି କଣ-କଣ କରୁଥିଲ ସବୁ ସକାଳେ?
ମୁଁ କିଛି ନାହିଁ, ବାସ୍ ଖାଇକି ଉଠିକି ବ୍ରସ୍ କରିକି ଖାଇକି ବୁଲୁଥିଲି ଆଉ।
ହୁଁ-ହୁଁ। ଆଉ ତମର ଅ ଫେବରାଇଟ୍ ଖେଳ କୋଉଟା ମାନେ ଖେଳିଆକୁ ଭଲ ଲାଗେ ତମୁକୁ?
ହଁ ତ କଣ କବାଡି। ହୁଁ। ସ୍କୁଲ ଟାଇମ୍ ରେ ହଁ।
ସ୍କୁଲ ଟାଇମ୍ ରେ ସବୁ ସ୍କୁଲ ଟାଇମ୍ ଭଲ ନା କଲେଜ୍ ଟାଇମ୍ ଭଲ?
ସ୍କୁଲ୍।
ସ୍କୁଲ୍ ଟାଇମ୍, ସ୍କୁଲରେ ଏମ୍ତି କିଏ ସାଙ୍ଗ ଅଛି ତମୁକୁ ମାନେ ତମର ସେ ସବୁଠୁ ଖାସ୍ ସେମ୍ତି ଜଣେ ମାନେ ସାଙ୍ଗ
ସେ ପା ମୋର ମାନେ ଅଷ୍ଟମ୍ କ୍ଲାସ୍ ରୁ ମୋର ଗୋଟେ ବେଷ୍ଟୀ।
ହଁ-ହଁ। ତମେ ସବୁଥିରେ ତାଙ୍କୁ ଡାକ ଖୋଜ ଓହୋ। ହୁଁ ଆଉ ତମକୁ କଣ ସବୁ ମାନେ କଣ ମାନେ କୋଉଠି ବୁଲାବୁଲି କରିବାକୁ ଭଲ କି କୋଉମ୍ତି ଜାଗାକୁ ଯାଇଥିଲ କୋଉ ଠାକୁରଙ୍କ ଜାଗା କି ପିକନିକ୍ ସ୍ପଟ୍ କୋଉଠିକି ଯାଇଥିଲ?
ସମ୍ବଲପୁର୍।
ସମ୍ବଲପୁରରେ କଣ-କଣ ସବୁ ଅଛି?
ସମ୍ବଲପୁରରେ ଅଛି ଗୋଟେ ହେଲା ସମଲେଇ ମନ୍ଦିର ଆଉ ଗୋଟେ ହେଲାକି ଅ କାଳୀ ମ କାଳୀ ମନ୍ଦିର ବି ଯାଇଥିଲି ସମଲେଇ ମନ୍ଦିରକୁ ଯାଇଥିଲି ଆଉ ୱାଟର୍ ପାର୍କ ସେଠି ଥିଲା ଯାଇଥିଲି, ଆଉ କି-କି ଗୋଟେ କି ଅଛି ସେଠିକି ବି ଯାଇଥିଲୁ। ହଁ।
ହୁଁ।
ସବୁ ମଜା ମସ୍ତି କରିକି ଆସିଥିଲୁ ଆଉ ପିକନିକ୍ ଯାଇଥିଲୁ କିଛି ଦିନ ପରେ।
ଅ ହଁ। ଆଉ ମୁଁ ଯାଇଥିଲି କେଉଁଝର, ମାନେ କେଉଁଝର ଯାଇଥିଲି ତାରିଣୀ ମାଙ୍କ ମନ୍ଦିର ସାନଘଗରା ଯାଇଥିଲି ଜଳପ୍ରପାତ ବଡଗା ବଡଘାଗରା ଜଳପ୍ରପାତ। ଆଉ ଅଛି ଏତିକି ଆଉ।
ହ
ଆଉ ଭୁବନେଶ୍୍ୱଵର ଯାଇଥିଲି ଦେଖଥିଲି ସାଇନ୍ସ ପାର୍କ ମୁଜିୟମ ଆଉ। ହଉଛି ପଠାଣି ସାମନ୍ତ ପ୍ଲାନେଟୋରିୟମ୍। ଆଉ ନନ୍ଦନ କାନ୍ଦନ ଏରା ସବୁ ଦେଖିଲା ଆଉ।
ଆ ଭ
ବେଶୀ ମାନେ ଭଲ ଲାଗିଲା ଏଠି। ସାଇନ୍ସ ପାର୍କ ରେ ବହୁତ ବିଷୟରେ ଜାଣିବା ମିଳିଲା ସେଟ ସ
ଓହୋ।
ମୋର ସମ୍ବଲପୁର ଯିବାକୁ ବହୁତ ଇଛା କାରଣ ମୁଁ। ଯାଇପାରୁନି କିନ୍ତୁ ସମ୍ବଲପୁର ଯିବାକୁ ବହୁତ ଇଚ୍ଛା। ସେଠି ମାନେ ବାହାରକୁ ବେଶି ଯାଇପାରୁନି ପୁରୀ ଯାଇଥିଲି। ପୁରୀ ଗୋଟେ ଥର ଯାଇଥିଲି କୋଣାର୍କ ଯାଇଛି ଚନ୍ଦ୍ରଭାଗା ଯାଇଛି ଆଉ।
ମୁଁ କୋଣାର୍କ ଯାଇନି।
ହଁ ଚିଲିକା ଯାଇଥିଲି ଆଉ ରାମଚଣ୍ଡୀଙ୍କ ମନ୍ଦିର ଯାଇଥିଲି।
ସବୁ କୋହୁ ଗାଡି ବେଶୀ ଭଲ ଲାଗେ।
କଣ କହିଲା?
ତମ କୋଉ ଗାଡି ବେଶୀ ଭଲ ଲାଗେ?
ମତେ କରିଲେ।
କୋଉ ଗାଡ଼ି।
ମତେ ଭଲ ଲାଗେ କିଆ।
କିଆ ଗାଡ଼ିଟା କିଆ କଣ? ସେତେବେଟେ ମହାରିନି କି କଣ। ଆମର ହେଲା ସ୍କର୍ପିଓ।
ସ୍କର୍ପିଓ।
ହୁଁ।
ମତେକିଆ।
ଆଉ ଇଣ୍ଡିିକୋ ଆଗ ଥିଲା ଆମର ଇଣ୍ଡିିକୋ ଥିଲା ଏବେ କିଆ।
ହଁ ହଁ। କିଆକି ଗାଡି ମୁଁ ଫାଇଷ୍ଟ କହିଛି।
ହୁଁ କିଆଏବେ ଆସିଲାଣି କେବେଠାରୁ ଆସିଲାଣି ମାନେ ଚାରି ପାଞ୍ଚ ବର୍ଷ ହେଲା କି ଗୋଟେ ବ୍ରାଣ୍ଡ ନାହିଁ ମାରିଦବ ଗୁଗୁଲ ରେ ଜଣା ପଡିଯିବ।
ହେଇଥିବ ଆଉ।
ହୁଁ
ହଁ ଭଲଗାଡିଟେଆଉ। ଆଲା ହଁ ଭଲ।
ର ଧଳାର ଆଉ କଣ। କଳାବି ଆସୁଛି ତାମଡେଲା ଟା। ହ ହ ବ୍ଲକ୍ ଟା ବେଶ
ସେଟା ସର୍ଟକଟ ରେ କେ ଏନଲେଖାହୋଇଥିବା ଉପରେ ତ
ନାଇଁ କେଆଇଏ କିଆ।
ଗାଡିଆଗ ଉପରେକିଆଶୁନିଟି। କିଏ ଶୁଣୁନି ଏଇ ବାଡ଼େଇ ବି ତୋ ନାଁ ଟା ଆଗେ କହ ମୁଁ ବି ଆଜି ଶୁଣିଲି ନାଁ ଟା। ଭଲ ମୁଁ ବି ଏ ନାଁ ଟା ଶୁଣିଥିଲି।
କିଆର ବହୁତ ବ୍ରାଣ୍ଡ୍ ଅଛି କିଆ ସୋନେଟ୍ ଗୋଟେ ଅଛି କିଆର ଗୋଟେ ଆ ସେ ବ୍ଲାକ୍ ର ଗୋ
ତମେ ଆଇ ପି ଏଲ ଦେଖ ନାଁ ଦେଖନି?
ଆଇ ପି ଏଲ
ହୁଁ।
ହଁ ଆଇ ପି ଏଲ ଦେଖେ ନା। କିନ୍ତୁ ଯୋଉମାନେ ଖେଳୁଛନ୍ତି ତାଙ୍କ ନାଁ ସବୁ ଜାଣିଛି।
ତମର କୋଉ ଟିମ୍ ବେଶୀ ଭଲ ଲାଗେ ତମକୁ?
ହୁଁ ମୋ ମୋର ଆର ସି ବି।
ହଁ ଆର ସି ବି ହେ ହେ ହେ। ଆଜ୍ଞା ଆମର ତାହେଲେ ଆମର କଣ କହିଲ ଆମର ଏବେ ଥ୍ରୀ ବି ଏଚ୍ କେ ମାନେ ମୋର ହେଲା ଥ୍ରୀ ବିଚ୍ ଏ କେ ହା ହା ହା ହା ହା ହେ।
ଆର ସି ବି ର ବେଶୀ ବିରାଟ କୋହିଲି ରଜତ୍ ପତି ଦାସ ଆଉ ଆଡେ ବି ସେ ସବୁ ସେ ଛୋଟ ଛୁଆ ଟା ବୈଭବ ସୂର୍ଯ୍ୟବଂଶୀ ସେଇଟା ରାଜସ୍ଥାନରେ ଦେଲା।
ହଁ ବା ତାଙ୍କର ବିରାଟ କୋହିଲି ବଡ ଫ୍ୟାନ୍ ହଁ ଆଉ ମୋର କିଛି ନାହିଁ ମୁଁ ମତେ ଖେଳ ଆସେନା। ମୁଁ ଖାଲି ଗୋଟେ ଫାଷ୍ଟ୍ ନାଁ ରଖିଦେଇଥିଲି କି ମୋର ଗୋଟେ ଟିମ୍ କଣ କହିଲ ହଁ ସି ଏସ୍ ସି ଏସ୍। ଦେଖେ ନହେଲେ ନାଇଁ ମୁଁ ଏମିତି ଖେଳ ଦେଖେ ମୁଁ ଏମତି ଟିମ୍ ଫିମ୍ ବାଛେନି ଆଉ।
ହଁ ମୁଁ ଖେଳ ଦେଖେ କିନ୍ତୁ ନ୍ୟାସନାଲ୍ ମାନେ ଜାତୀୟ ଖେଳ ହେଲା ଅ ଭାରତ ପା କିସ୍ତାନ ହେଲା ଭାରତ ଶ୍ରୀଲଙ୍କା ହେଲେ ଏ ସବୁ ଦେଖେ ଆଇ ପି ଏଲ କେବେ ଦେଖିନି କିନ୍ତୁ ସ ବୁ ପ୍ଲେୟାର ପ୍ଲେୟାରଙ୍କ ନାଁ ଜାଣିଛି।
ମୁଁ ନାଁ ଜାଣିନି ମୁଁ ନାଁ ବି କାହାକୁ ଜାଣିନି କାହାର ଜାଣିନଥିଲି ଧୋନି ଛଡା। ମୁଁ ଖାଲି ଧୋନି କି ଦେଖିଛି ଗୋଟେ ଏମିତି ଲୋକଟେ କଲେଜ୍ ତାର ବସିକି ମୁଁ ଦେଖିନି ମତେ ନହେଲେ ଆଉ କିଛି ମୁଁ ତ ଜାଣିନି ବେକାର ଟାରେ ଫାଲ ତୁ ବି ମୋ ସାଙ୍ଗ ଗୁଡା ସବୁ ଚିଡାନ୍ତି ନା ଆଉ ତା ତାଙ୍କର ଟିକେ ଆର ସି ବି ଟିମ୍ ତ ସେଥିପାଇଁ ଆଉ।
ଆଇ ପି ଏଲ ରେ ସବୁଠାରୁ ଦାମୀ କ୍ରିକେଟର କିଏ ଜାଣିଛ ନା ରିଷଭ ପନ୍ତୀ।
ସେଇଟା କୋଉ ଟିମ୍ ପିଲା?
ଆରେ ଲକ୍ଷ୍ନୌ ପ୍ରାୟ ଲକ୍ଷ୍ନୌ କି କଣ ଗୋଟେ ହେଇଥିବ।
ଓ ହୋ ମୁଁ ଭାବୁଛି ଆମ ଧୋନି। ତମର ତ ସବୁବେଳେ ଖାଲି ଧୋନି। ହେଇ ହେ ସେଇଟା ଆଉ ଖେଳୁନି। ଧୋନି ହୁଁ।
ନାଁ ଆଉ ଖେଳୁନାହାନ୍ତି ପ୍ରାୟେ ପ୍ରାୟେ ଖେଳୁନାହାନ୍ତି ମୁଁ ଜାଣିନି।
ମାନେ ହଉଛି ସେଇଆ।
ସାଙ୍ଗ ସିଏ ସେଥିରେ
ଇନକ୍ୟୁରି ପ୍ଲ ପପଜି ଖେଳ।
ନା ନା।
ମୁଁ ବି ସେ ଠିକ୍।
କେବେ ଖେଳେନି।
ଆଉ ଇନଷ୍ଟା ଫିଷ୍ଟା କିଛି ବି ମାନେ ଭିଡିଓ ପୋଷ୍ଟ କର ନା କରନି ନର୍ମାଲ। କର ତାହେଲେ ନାଇଁ।
ମାନେ ରିଲସ ନୁଅ ମାନେ ସେମତି ଫଟୋ ସେୟାର କରେ। ତିକି ଆଉ ନହେଲେ ନୁ କିଛି ଅଧିକ କରିନି କ୍ୟୁସି।
କୋଉ ଟାଇପିର ଭିଡିଓ ସବୁ ଭଲ ଲାଗେ?
ମତେ ଭଲ ଲାଗେ ଫୁ-ଫୁଡ୍ ଉପରେ। ଫୁଡ୍ ଆଉ ଟ୍ରାଭେଲ ମାନେ ବୁଲାବୁଲି ଓ ଖାଇବା। ଆଉ ଲାଇଫ୍ ଷ୍ଟାଇଲ୍ ଏସବୁ।
ଆଚ୍ଛା ଆଚ୍ଛା। ଭଲ ମୋର ବି ମୁଁ ବେଶୀ ଖାଲି ନର୍ମାଲ କଣ ଦେଖେ ଜଗନ୍ନାଥଙ୍କର ଦେଖେ ଭିଡିଓ। ଆଉ। ସବୁ ଗାଡି ଫାଡି ଯୋଉ ଆସିଥିବ ସେ ଯୋଉ ସେଇଗୁଡା ସବୁ ଏଇଗୁଡା ସବୁ ଦେଖେ ଆଉ।
ଅ ହଁ ମତେ ଭଲ ଲାଗେ ବେଶୀ ଲାଇଫ ଷ୍ଟାଇଲ ମାନେ କଣ ଜୀବନ ଶୈଳୀ ଆଉ ଖାଇବାରେ। ଆଉ ମାନେ ସ୍ଵାସ୍ଥ୍ୟକର ଖାଦ୍ୟ ହେଲା। ଆ ସାଲାଟ୍ ଆଉ ଯେମତି କି ଦେହ ପାଇଁ ଭଲ ଯୋଉଟା ହେଇଥିବ ସେଇ ଟାଇପିର। ଆଉ ବୁଲାବୁଲି ଆଉ ମାନେ ସବୁ ଦେଶର କଲଚର ମାନେ କୋଉଟା କୋଉଠି ମା ଙ୍କ କୋଉଠିିକାର କିଛି ସଂସ୍କୃତି ଭାରତର ସଂସ୍କୃତି। କୋଉ ଜାଗାରେ କଣ କଣ ଅଛି ଏଗୁଡା ସବୁ ମତେ ବହୁତ ପସନ୍ଦ ମୁଁ ଏଇରା ସବୁ ବେଶି ବି ସର୍ଚ୍ଚ କରେ। ଏଇ ଏଥିରେ ଆଉ ମାନେ ହୁଁ କୋଉଠି କୋଉ ଜାଗାରେ? ଭଲ ଭଲ ପିକନିକ୍ ସ୍ପଟ ଅଛି ସାଂସ୍କୃତିକ- ଐତିହ ସ୍ଥଳୀ ଅଛି କୋଉଠି ଭଲ ମନ୍ଦିର ଅଛି ପୁରାତନ ମନ୍ଦିର ଅଛି। ପୁରାତନ ମାନେ ସବୁ ଜିନିଷ ଅଛି ସେଗୁଡା ଦେଖିଆକୁ ମତେ ବହୁତ ଭଲ ଲାଗେ ଆଉ ଖାଇବା ମାନେ ସବୁ ରାଜ୍ୟର କଣ କଣ ଖାଇବା କଣ ସବୁ ପସନ୍ଦ। କିଏ କଣ ଖାଆନ୍ତି କୋଉ ରାଜ୍ୟରେ କେମତିଆ ଚଳନି ଏସବୁ ଟାଏ ଏସବୁ ଜିନିଷ ମତେ ବହୁତ ଭଲ ଲାଗେ।
ଆଚ୍ଛା ଆଚ୍ଛା ଭଲ କଥା।
ସୋ ବେଶୀ ମୁଁ କ ମାନେ ନେଟ୍ ରେ ସର୍ଚ୍ଚ କରେ କି ଏଥିରେ ସର୍ଚ୍ଚ କରେ। ଅଉ ବେଶୀ ହଉଚି ଭଲ ଲାଗେ କଣ କହିଲ? ହୁଁ ମାନେ କୋଉଠି ବେଶୀ ଭଲ। ଅ ମାନେ ପିକନିକ୍ ଯୋଉଠି ଅଛି ମାନେ ହେ ବୁଲ୍-ବୁଲିଆ ପାଇଁ ଶୀତ ଦିନେ କଣ କଣ ଭଲ ଲାଗେ? କୋଉ ଜାଗାରେ କୋଉ ଜିନିଷ ଟା ବେଶୀ ଏ ପ୍ରସିଦ୍ଧ ଏସବୁ ଆଉ।
ହଉ ଠିକ୍ ଅଛି। ଆଚ୍ଛା। ମୁଁ ବି ସେଇ ବାସ୍ ନର୍ମାଲ୍ ଖାଲି ଭି-ଭିଡିଓସ୍ କଲ୍ କରି କରି କରି କରି ଦିନ ପଳାଏ।
ତେ ଭଲ ଲାଗେ କିନ୍ତୁ ମୋର ନିଜର କେୟାର୍ କରିବା ପାଇଁ ଭଲ ଲାଗେ ଆଉ ମତେ ମାନେ ସ୍କିନ କେୟାର ହେୟାର କେୟାର ଏସବୁ ଭଲ ଲାଗେ ଆଉ।
ହଁ ମୋର୍ ବି ସେମିତି।
ଆଉ ଖାଇବାରେ ହେଲ୍ଦି ଖାଇବା।
ହଁ
ହଁ ଡାଇଟ୍ ରେ ଖାଇବା ଏସବୁ ବେଶୀ ହଁ ମାନେ ଏବେ ସର୍ଚ କରିବି।
ହଁ ସେମ୍ ମୋର୍ ବି ସେମ୍ ବେଶୀ ମୁ